ଜୟ ଶ୍ରୀ ଜଗନ୍ନାଥ ବିମଲ ବାବୁ।
ଆଜ୍ଞା ଜୟ ଶ୍ରୀ ଜଗନ୍ନାଥ।
କଣ କରୁଛନ୍ତି?
ଏ ବସିଛି ବସିଛି ଏମତି ଆଉ
ଓହୋ ବସିଛନ୍ତି ଆଉ କଣ ଘରେ ସବୁ କଣ ଭଲ ଅଛନ୍ତି।
ଆଜ୍ଞା ଭଲ ଅଛନ୍ତି ଆପଣଙ୍କର।
ହଁ ମୋର ତ ସବୁ ମସ୍ତ ଅଛନ୍ତି।
ଆପଣ କଣ କରୁଛନ୍ତି?
ମୁଁ ତ ବି ଶୋଇଥିଲି ଆଉ
ଆଚ୍ଛା ଖାଇଛ କି?
ନା ଏବେ ଖାଇବା ହେଇନି ଆମର ଖାଇଲା ବେଳେ ତ ଡେରି ହେଇଯାଏ।
ଆଜ୍ଞା ମୋର ବି ଖାଇବା ହେଇନି ମୋର ବି ଡେରି ହବ।
ଓହୋ ଆଉ ଘରେ କଣ ହେଇଛି ରୋଷେଇ ବାସ।
ଆଜି ଆମର ସାଧା ହେଇଛି ଆଉ।
ସାଧାରେ ମାନେ କଣ ଡିସ୍ କଣ?
ଆମର ରୁଟି ତରକାରୀ, ତମର ବୁଟ ଡାଲି ତରକାରୀ ଆଉ।
ଓ ହେଲା ଆଉ।
ଆପଣଙ୍କର କଣ ହଉଛି?
ଆମର କଣ ହେଇଛି ମତେ ତ ଜଣା ନାହିଁ କାରଣ ମା ସେପଟେ ରୋଷେଇ କରୁଛନ୍ତି ମୋର ରୁ ଟି ତ ଅବଶ୍ୟ ହେଇଛି ମୁଁ ଜାଣିଛି କିନ୍ତୁ ବ୍ୟଞ୍ଜନରେ କଣ ହେଇଛି ସେରା ମୁଁ ଜାଣିନାହିଁ।
ଆଚ୍ଛା, ଆଚ୍ଛା।
ଆଜ୍ଞା ଆଉ କ ପଢ଼ାପଢ଼ି ତ ଆପଣ ଜାଣିଥିବେ ମୁଁ ସେଇ ହୋଟେଲ ମ୍ୟାନେଜେଣ୍ଟ ପଢ଼ିବି ବୋଲି ଭାବିଛି, ମୁ କଲେଜ ତ ଆସିଯାଇଛି। କିନ୍ତୁ ଅଗଷ୍ଟ ମାସରୁ ଯହା ଷ୍ଟାର୍ଟ ହେବ ତ ତାରି ପରେ ଯାହା ଜଣାପଡ଼ିବ।
ମାନେ ଆଉ ଦି ମାସ ପରେ?
ଆଜ୍ଞା ଦି ମାସ ପରେ ହିଁ ସବୁ କିିଛି ଆରମ୍ଭ ହେଇଯିବ।
ଆଚ୍ଛା।
ଆପଣଙ୍କର କଣ ଆପଣଙ୍କର କିଟ୍ କ୍ୟାମ୍ପସରେ ମୁଁ ଦେଖିଥିଲି କାଲି
ଆଜ୍ଞା।
ଆପଣ କଣ ସେଠାରେ ପଢ଼ୁଛନ୍ତି ବୋଧେ?
ଆଜ୍ଞା।
ଓହୋ କେ କେଉଁ କୋର୍ସ ରେ ପଢୁଛନ୍ତି କି?
ଆମେ ବିିବି ଏଲ କରିଛୁ।
ଓହୋ ଏପରି କ ବହୁତ ଭଲ ପାଠ ସେଇଟା ତ।
ଆଜ୍ଞା ମୋର ଜଣେ ସାଙ୍ଗ ବି କରୁଛନ୍ତି ତ ଆମେ ବି ସେୟା କରୁଛୁ।
ଓହୋ ଭଲ ଦି ସାଙ୍ଗ ମିଶିକି ପଡୁଛ ଆଉ କଣ ଦରକାର, ନା କଣ ହୁଅନ୍ତୁ?
ଆଜ୍ଞା ଆପଣଙ୍କର ସାଙ୍ଗ ମାନେ କଣ କରୁଛନ୍ତି?
ଆମର ତ ସବୁ ସାଙ୍ଗମାନେ ସବୁ ସେଇ ଅଲଗା ଲାଇନରେ ଗଲେ କିନ୍ତୁ ଆମେ ତ ଅଲଗା କ୍ୟାରିୟରରେ ପଳେଇ ଆସିଲୁ ସମସ୍ତଙ୍କଠାରୁ ଅଲଗା ହୋଇଇଗଲୁ ଆଉ କଣ କରିବା।
ଆପଣଙ୍କ ସାଙ୍ଗ ଗୋଟେ ସରଭର କିଏ ଗରମପୁର୍ ଯାଇଥାନ୍ତେ ପଢିବାକୁ?
ହଁ ନା ନା ସେ ଯେଉଁ ବ୍ରହ୍ମପୁର ର ଯୋଉ ସାଙ୍ଗଟା ସିଏ କହୁଥିଲେ କି ଆମର ପାରଲ ୟୁନିଭର୍ସିଟି ଯିବେ ବୋଲି।
ଆଜ୍ଞା।
ଓ କିନ୍ତୁ ତାଙ୍କର କଣ ସେ ଅସୁବିଧା କାରଣରୁ ଦୁର୍ଭାଗ୍ୟ ବଶତ ସେତ ମନା କରିଲେ? ଏବେ ସେ କହୁଛନ୍ତି ନିଟ୍ ପଢିବେ ବୋଲି।
ଓହୋ ହ ହଉ ପଢନ୍ତୁ ନିଟ୍ ନିଟ୍ ପଢିକି ଦିଅନ୍ତୁ ଦେଖାଯାଉ। ମୋର ବି ଜଣେ ମୋର ବି ଜଣେ ନିଟ୍ ଦଉଛନ୍ତି।
ଓହୋ ଆପଣଙ୍କଣ ମଧ୍ୟ ନିଟ୍ ଦଉଛନ୍ତି ଏବେ ତ କଣ ମୁଁ ଶୁଣିବା ପାଉଥିଲ କି ନଟ ର ପ୍ରଶ୍ନପତ୍ର ଲିକ୍ ହୋଇଛି ବୋଲି।
ଆଜ୍ଞା।
ଆଉ ତେବେ ତାର ଦ୍ୱୀତୀୟ ପରୀକ୍ଷା କେବେ ହେବ?
ଆମର ଏଇ ଜୁନ ଏକୋଇଶି ବୋଧେ କହୁଥିଲେ।
ଓହୋ ଜୁନ୍ ଏକୋଇଶ ପିଲାଙ୍କର ଭବିଷ୍ୟତ କଣ ଏମିତି ଚାଲି କିଛି ବୁଝି ହଉନି।
ଛାଡନ୍ତୁ ଆମେ ସେ କଥା କଥା ହେବା।
ହଁ କିନ୍ତୁ ଆପଣଙ୍କ ବ୍ରହ୍ମପୁର କଥାରୁ ମନେ ପଡିଲା ଆପଣ ଥରେ ମୋ ପାଇଁ ମନେ ଅଛି ଆପଣ ଆଣିଥିଲେ ବ୍ରହ୍ମପୁରର ଆଚାର ପାମ୍ପଡ଼ ଆଣିଥିଲେ ମନେ ଅଛି?
ଆଜ୍ଞା ଆଜ୍ଞା ସେ ଆଚାର ଟିକେ ବାସି ପଡିଯାଇଥିବ, ପାମ୍ପଡରେ ଟିକେ ପୋକ ଲାଗିଯାଇଥିବ।
ହଁ, ହଁ, ସେ ଆପଣ ମନେ ଅଛି ତେବେ ବେଶ ଭଲ ମନେ ଅଛି, ଆଉ କଣ ମୁଁ ଭାବୁଥିଲି ଆପଣ ଭୁଲି ଯାଇଥିବେ।
କଥା କଣକି ଦୋକାନୀ ଦେଲା ବେଳକୁ ଟିକେ ରଖିଦେଇଥିଲା ତ ସେ ସେଥିପାଇଁ ପୁରୁଣା ହେଇଯାଇଥିଲା।
ଓହୋ ମୁଁ ଭାବୁଥିଲି କି ଟିକେ ବରପୁର ଯାଇ ଟିକେ ତାଙ୍କର ସକାଳୁ ଆ ବ୍ରେକ୍ ଫାଷ୍ଟଟା ଟିକିଏ ବହୁତ ଭଲ ମିଳେ।
ଆଜ୍ଞା ସେପଟେ ଦହି ବରା ଆଳୁଦମ ବହୁତ ଭଲ ମିଳେ।
ଦହିବରା ଆଳୁଦମ ତ ମୁଁ ଶୁଣିଥିଲି କଟକରେ ଭଲ ଲାଗେ ବୋଲି।
ସେଠାର ଦହିଟା ଟିକେ ବାସି।
ଓହୋ ହୋ ବାସି ଦହିବାର ଆଳୁ ଦମ ନାହିଁ କି।
ଆଜ୍ଞା।
ଓହୋ କିନ୍ତୁ ମୋର ଟିକେ ଇଚ୍ଛା ଥିଲା ସେ ଜଉ ଉପମାକୁ ପୁରୀ ତରକାରୀଟି ଖାଇବା ପାଇଁ।
ତାଙ୍କୁ ଚଟଣି ବି ଭଲ ଲାଗୁଚି।
ହଁ, ହଁ ଚଟଣି ତ ବହୁତ ମସ୍ତ ଲାଗେ।
ଆଜ୍ଞା ଆପଣ ଖାଇଛନ୍ତି କେବେ।
ହଁ ଚଟଣୀ ଥରେ ମୋ ସାଙ୍ଗ ମୋର ଦାଢ଼ିଆ ବୋଲି ଜଣେ ସାଙ୍ଗ ଅଛନ୍ତି ସିଏ ମୋ ପାଇଁ ଆଣିଥିଲେ।
ତାହେଲେ ସିଏ ଯୋଉ ଚଟଣ ଆଣିଥିଲେ ସେ ଆମର ପ୍ରାକୃତିକ ଚଟଣି ଥିବ ତେ।
ଅଁ ତାହା ତ ସେ କହୁଥିଲେ କି ପ୍ରାକୃତିକ ଚଟଣିୀ ଥିଲା ବୋଲି ସେ ଯଉ ଗୋଲୁଆ ନନାଙ୍କ ଦହିବରା ଜଉ ଆଣି ଦୋକାନରୁ କିନ୍ତୁ ସ୍ଵାଦିଷ୍ଟ ଥିଲା ତ।
ନାଇଁ ସେ ଠେଜା କହୁଥିଲେ ତେଜସ୍ଵିନୀ ନାଲିଙ୍କର ଆଣିଥିଲେ ବୋଲି।
ଓହୋ ଏପରି କଥା କି ହଁ ତାଙ୍କର ତ ମୁଁ ଇନଷ୍ଟାରେ ଦେଖୁଥିଲି ସେ ତ ବହୁତ ଫେମସ ହେବେ ଆଜିକାଲି।
ଆଜ୍ଞା ଚଟଣି ବିକି ବିକି।
ହଁ ସେ ଚଟଣୀ ତ କଥାରୁ କଣ ହିଁ କରିପାରିବା।
ହଁ ଛାଡନ୍ତୁ ଆଉ ଆପଣଙ୍କର ପିତାଶ୍ରୀ ଆଜି ଯାଇ ଥିଲେ ପରୀକ୍ଷା ଦବାକୁ କଣ ହେଇଛି କଣ କେମିତି।
ହଁ ସେ ତ ପିତାଶ୍ରୀ କଣ ଆପଣ ମଜାରେ ସିନା କହିଦଉଛନ୍ତି କିନ୍ତୁ ସେ ତ ଅ ଭାଇ ଭଳିଆ ହବ ସେ ଯାଇଥିଲା ଆଜି ପରୀକ୍ଷା ଦବାକୁ ତାର ତ ଭଲ ହେଇଛି ବୋଲି ସେ କହୁଛି। ଦେଖାଯାଉ କଣ ହଉଛି।
ଭଲ ହେଇଛି ବୋଲି କହୁଛନ୍ତି ଆପଣଙ୍କୁ।
ହଁ ଭଲ ହେଇଥିବ ବୋଲି ତ କହିଛି ତ।
ମୁଁ ପଚାରିଥିଲି ମତେ କହିଲେ ନାଇଁ ଖରାପ ହେଇଛି ବୋଲି।
ସେମିତି କିଛି ନାହିଁ ସେ କଣ ହେଇଛି ତାର ସିଏ ଜାଣିଥିବ। ମତେ ଭଲ କହିଲେ ଆପଣଙ୍କୁ ଖରାପ କହିଲେ ମତେ ଭଲ।
ସିଏ କହୁଛି କି ତାର ଠିକ୍ ନାହିଁ ତାର ଫେଜ୍ ୱାନ୍ ହେଇପାରେ ନ ହେଇପାରେ।
ଆଚ୍ଛା ଆଚ୍ଛା। କଣ କହୁଛନ୍ତି ତାହେଲେ ଥାର୍ଡ଼ ଫେଜରେ ହବ ବୋଲି।
ସେ ତ କହୁଛି କି ଥାର୍ଡ ପେଜ ପାଇଁ ପକେଇବ କିନ୍ତୁ ଦେଖାଯାଉ ଦଶ ତାରିଖ ଦିନ ତ ତାର ରେଜଲ୍ଟ ଆସିବ।
ଏଇ ଦଶରେ ଆସି ଯିବ।
ହଁ ଦଶରେ ଆସିଯିବ କାରଣ ପ୍ରାଇଭେଟ୍ ଇନଷ୍ଟିଚ୍ୟୁଟ୍ ନା ତ ତାଙ୍କର ସରକାରୀ ତ ନୁହେଁ। ତେଣୁ ତାଙ୍କର ସାଙ୍ଗେ ସାଙ୍ଗେ ରେଜଲ୍ଟ ବାହାର କରିଦଉଛନ୍ତି।
ଆଚ୍ଛା ଆଉ ଆପଣଙ୍କର ବେଟିରୀ ଗାଡି କଥା କଣ?
ଆଉ ମୁଁ ବେଟିରୀ ଗାଡ଼ି ତ ଭାବିଛି ମୁଁ ଆଣିବି ବୋଲି ଦୁଇ ସପ୍ତାହ ମଧ୍ୟରେ ଆଣିବି।
ଆପଣଙ୍କର ପିତାଶ୍ରୀ କହିଲେ ଆଣିବାକୁ ଦେବେ ବୋଲି।
ହଁ, ହଁ ସେ କହିଲେ।
ଓହୋ ଓହୋ ଭଲ ଭଲ ମିଠା ଦେବେ ଆଉ।
ହଁ ମିଠା କଥା ପଡିିଛି ମିଠା ତ ନିଶ୍ଚୟ ଦବାକୁ ପଡିବ।
ଏ ନାଇଁ ଏଇଥରକ ମିଠାରେ କାମ ଚଳିବନି ଆଜି ଆପଣ ଯଉଠି ଯାଇକି ଖାଦ୍ୟ ପାନୀୟ ଗ୍ରହଣ କରିଥିଲା ଆମକୁ ବି ସେଇଠିକି ନେବେ ଆମେ ସେଇଠି ଖା
ଏ ହେ ଏହା ତ। ଏହା ତ ଆପଣ ମତେ ଧର୍ମ ସଙ୍କଟରେ ପକେଇଦେଲେ। ଆପଣ ନିଜେ ଏବେ କହିଲେ ମିଠା ଦବା ପାଇଁ।
ନାଇଁ ମୁଁ କହିଦେଲି ସିନା କିନ୍ତୁ ମତେ ସେଇ ଜାଗାରେ ମୁଁ ଖାଇବାକୁ ବଢିଆ ଲାଗେ।
ସେମିତି ହେଲେ କିଛି ନାହିଁ ଆପଣଙ୍କୁ ଆହୁରି ଦୁଇ ତିନ ଦୁଇରୁ ତିନି ମାସ ଅପେକ୍ଷା କରିବାକୁ ପଡିବ।
କାହିଁକି ଆଜି ତ ଆପଣ ବହୁତ ଜଲ୍ଦି ଯାଇକି ଖାଇଦେଇକି ଆସେ ମଟନ ହେଲା ବେଳକୁ ଆପଣ କହୁଛନ୍ତି ଦି ତିନି ବର୍ଷ ଅପେକ୍ଷା କରିବାକୁ ପଡିବ ଇଏ କି କଥା।
ଆରେ ହଟାତ୍ କାରଣ ଏସବୁ ଗୋଟେ ଦିନରେ ଏତେ ସାରା ଖର୍ଚ୍ଚ ହେଇଗଲା। ତ ଏବେ ଟିକେ ତାକୁ ପୁନରାବୃତ୍ତି କରିବା ଟିକେ ସମୟ ଲାଗିବ ବୁଝିପାରୁଛନ୍ତି ନା ନାଇଁ?
ନା ଆପଣ ମାନେ ଅଧା ଅଧା କରିକି ଦେଇଥିବେ ନା ଆପଣ ଏକା ଦେଇଥିବେ।
ନା ନା ଆମେ ଅଧା ଅଧା ହିଁ କରିକି ଦେଇଥିଲୁ।
ଆଚ୍ଛା ଆପଣଙ୍କର କେତେ ଆସିଲା ବିଲ୍?
ଆମର ସେଇ ପାଞ୍ଚଶହ ପ୍ରାୟ ପାଖାପାଖି ଆସିଥିଲା।
ଆଚ୍ଛା ପାଞ୍ଚ ଶହ ଆସିଲା ମାତ୍ର।
ହଁ ମାନେ ଅଧା ଅଧା କରିକି।
ମାନେ ଅଧା ଅଧା ମାନେ ଆପଣଙ୍କର ପାଞ୍ଚଶହ କେତେ ଆଉ ଆପଣଙ୍କର ସାଙ୍ଗର ପାଞ୍ଚଶହ କେତେ ମାନେ ଟୋଟାଲଉପରେ ଟୋଟାଲ ଉପରେ କୁହାଗଲା ହଜାର ପରେ।
ହଁ ସେହିପରି କିଛି ଆଉ।
ନା, ନା, ହଜାର ପରେ ବିଲ୍ ଆସିଲା ନା ପାଞ୍ଚଶହ ରେ ବିଲ୍ ଆସିଗଲା?
ନା, ନା, ହଜାର ପରେ ଆସିଥିଲା।
ଓ ଆପଣ କଣ କଣ ଜିନିସ କିଣି ଖାଇପାରନ୍ତୀ
ଆମର ଥିଲା ପିଜା ଥିଲା ଟାକୋସ ଥିଲା ଆଉ ଦିଟା କୋଲ୍ଡ୍ରିଙ୍କସ ଥିଲା ଆଉ।
ଛ ମୁଁ ବି ଥରେ ଯାଇଥିଲି ଓଲଡ ଟାଉନ୍ କ୍ୟାଫ ଆମର ଯୋଉ ନାହିଁ କି?
ହଁ ହଁ ତାହାର ତ ଜିରୋ ରେଟିଂ ଷ୍ଟାର ମୁଁ ଦେଖିଥିଲି ସେ କାଇଁ ସେଠାକୁ ଯାଉଥିଲା ଆପଣ?
ମୁଁ ଯାହା ନେଇଥିଲି ସେଇଠୁ ମୋର ଗୋଟେ ସଙ୍ଗିନୀ ଅଛନ୍ତି ତାଙ୍କର ଜନ୍ମଦିନ ଥିଲା ତ ସେ ଡାକିଥିଲେ ମୁଁ ଯାଇଥିଲି।
ଓହୋ ତେବେ ତ ଆପଣ ବହୁତ ଭଲରେ ଏଞ୍ଜୟ କରିଥିବେ?
ଆଜ୍ଞା ମୁଁ ଏବିଷୟ କରିଥିଲି ଆପଣ କହୁଥିଲେ ରେଟିଂ କଥା ସେଇଠୀ ତ ସବୁ ଭଲ ଭକ ରେଟିଂ ଥିଲା ମସ୍ତ ବସ୍ ଜାଗା ଥିଲା ଭଲ ଭଲ କାମ କରିବା ପାଇଁ।
ଓ ହୋଇଥିବ ମୁଁ ତ ମୁଁ ତ ଶୁଣୁଥିଲି ମୁଁ ତ ନିଜେ ଯାଇ ଦେଇି ଦେଖିନି ଫିର ବି ଯିବା ଦେଖିଦବା କେବେ।
ହୁଁ ନା ଆପଣ ମୋତେ ସାଙ୍ଗ ସହିତ ଯାଇଥିବେ ତାହା ସେଥିପାଇଁ ଦେଖିପାରୁନାହାଁନ୍ତି।
ଓହୋ ଏପରି କଥାକି ତେବେ?
ଆଉ ଆଉ କଣ ବ୍ରହ୍ମପୁର କଥା ଆଉ କଣ କୁହନ୍ତୁ ଟି
ବ୍ରହ୍ମପୁର କଥାରୁ ମୁଁ କିଛି ଜାଣିପାରିଲି ନାହିଁ କୁହନ୍ତୁ ଆପଣ?
ଆମର ଯୋଉ ଦାଡିଆ ଭାଇ ଅଛନ୍ତି ତାଙ୍କ କଥା।
ଆ ସେଠାରେ ତ ମୁଁ ଧରେ ଯାଇଥିଲିାଢ ହବ ଲସି ପିଇବାକୁ।
ଆଜ୍ଞା ନାଇଁ ଲସି କଥା କଣ କୁହନ୍ତୁନି, ନାଇଁ ଲସି କଥା କହିଲେ ମତେ ଭାରି ଜୋରରେ ବାଧି ଯାଉଛି। କାରଣ ଲସି ସହିତ ମୋର ଟିକେ ଭଲ ସମ୍ପର୍କ।
ଓହୋ ଏପରି କଥା ହେଇଥେବେ।
ବିନ୍ଦୁସାଗରରେ ଗୋଟେ ଲସି ଅଛି ଦୋକାନଟେ ସେ ବହୁତ ବଢିଆ ଲସି ଦିଏ।
ହଁ, ହଁ, ତାହା ତ ମୁଁ ଥରେ ଦେଖିଥିଲି ଆପଣଙ୍କ ସହ।
ଆଜ୍ଞା ଆଉ ଆପଣ ଯବେଠୁ ଦେଖିଲେ ସେ ଲସି ଦୋକାନୀ ଆଉ ଲସି ଖୋଲିନି।
କାହିଁକି ଏପରି କଣ ଅସୁବିଧା ହୋଇଛି କି?
ଦୁର୍ଭାଗ୍ୟ ମୁଁ ଆପଣଙ୍କୁ କହିପାରିବି କି।
ଓହୋ କଣ ଅସୁବିଧା ହୋଇଥିବ ତାଙ୍କର କିଏ ଜାଣେ?
ଆଜ୍ଞା। ଆଉ କଣ କୁହନ୍ତୁ, କୁହନ୍ତୁ?
କଥା ତ ଅଛି ବହୁତ ସାରା ଅଛି ଆମେ କଥା ତ ନିଶ୍ଚୟ ହେବା କିନ୍ତୁ ମୁଁ ଭାବୁଥିଲି ଟିକେ କ୍ଲନରେ ଟ୍ରିପ୍ ଆଡ଼େ ପ୍ଲାନିଙ୍ଗ କରିବା ପାଇଁ
ଆଜ୍ଞା କୁଆଡେ ଯିବ ମନାଲି ଯିବା?
ନା ନା ଏତେ ଦୂର ଜାଗା ନାହିଁ ଆମେ ସେ ପାଖାପାଖି ଯିବା ତେବେ ଦେଖୁଛି ମୁଁ ଆପଣଙ୍କୁ ନିଶ୍ଚୟ ଯୋଗାଯୋଗ କରିବି ସେ ବିଷୟରେ।
ଥାଇକି ଆ
ହଁ ଆଜ୍ଞା ହଉ ଆଚ୍ଛା ହଉ ଠିକ୍ ଅଛି ମୁଁ ରଖୁଛି
ଆଜ୍ଞା